ଉଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଏ କଣ କରୁଥିଲେ?
ଏ ବସିଚ ଏଇଠି ଆଉ।
କଉଠି?
ଏଇ ଦୋକାନରେ ଆଉ।
ହୁଁ କଣ ସଉଦା ଆଣିବେକୁ ଆସିଥିଲେ ନା କଣ?
ନାଇଁ ଆମ ଦୋକାନ ଅଛି।
ଓହୋ କ ଗ୍ରୋସରି ଦୋକାନ?
ଆଜ୍ଞା ଆଜ୍ଞା।
ହୁଁ। ଆଉ ଏ ଆଳୁ ଏଇନା କେତେ ଅଛି?
ଆଉ ଏଇ ତିରିଶ ଟଙ୍କା ଅଛି।
ଓହୋ ପିଆଜ?
ପିଆଜ ପନ୍ଦର ଏ ଏମିତି ଆଉ ହାଟ ଟେ ଅଲଗା ଟାଇପ ରହୁଚି। ଗାଁ ଡି ଅଲଗା ରେ ରହୁ
ଉଁ ତମେ କଣ ସବଳେ ଦୋକାନରେ ବସିଚ ନା ଆଉ କିଏ ବସିଚନ୍ତି?
ବାପା ଅଛନ୍ତି। ଭାଇ ବଶ୍ଚି।
ଆ ଆଉ ସଉଦା ଆଣିକୁ ଯାଉଚ ଛକୁରୁ ଆଣିବାକୁ ନା କୋଉଠୁ?
ନାଇଁ ଆମ ଘର ପାଖରୁ ଦୁଇ ତିନି କିଲୋମିଟର ଦୂରରେ ଅଛି ବଜାର। ବଜାରରୁ ଯାଇ ଆଣୁ ଆଉ।
ଉଁ ହୁଁ। ଲାଭ ହଉଚି ନା ନା ନାଇଁ?
ହଁ ସେ ନାଇଁ ବିଜନେସ ବେପାର କଥା ଆଉ।
ଓହୋ ଆଉ ଥଣ୍ଡା ହେଇଯାଇଚି ଟିକେ ନାଇଁ।
ହଁ।
ଡେଲି ରେଗୁଲାର ଗାଧେଇଲି ମାନେ ଥଣ୍ଡା ହବ।
ହଁ।
ଟିକେ ଦେଖି ଚଳିକି ଦେଖିକିରି ଚଳିବ ଆଉ।
ହଁ ଆଉ ଚାଷ ବାସ କଣ ଏବେ ଚାଲିଛି?
ଚାଷ ହେ ଧାନ ତଳି ବୁଣା ହେଇଛି ଆଉ ହେଲେ ରୁଆ ହବ ଆଉ ଲୋକ ତ ମିଳୁନାହାନ୍ତି ଆଉ। କଣ କରିବା ମେସିନ୍ ଦ୍ଵାରା ରୁଆ ହବ ଆଉ ଆଉ ତ କିଛି ବାଟ ନାହିଁ ଆଉ। ଲୋକ ତ କମିଗଲେ ଲୋକ ଆଉ କେହି କାମ କରିବାକୁ ଭଲ ପାଉନାହାନ୍ତି।
ଓ ହଁ।
ଆଉ କଣ କରିବା ଚାଉଳ ମିଳିଯାଉଛି ସେ ଖାଇଯାଉଛନ୍ତି ଆଉ କାହିଁ ଯିବେ କାମ କରିବାକୁ?
ହୁଁ। ଆମର ଯୋଉ ସରକାର ଯୋଉ ଦଉଛି।
ହଁ।
ହୁଁ ହୁଁ ହୁଁ
ସାହାଯ୍ୟ ସରକାର କରିଦଉଛି ଲୋକଙ୍କୁ ସାହାଯ୍ୟ କରୁଛି ଦେଖିଲ ଲୋକ ସରକାରଙ୍କୁ ବି ସାହାଯ୍ୟ କରୁନାହାନ୍ତି।
ହୁଁ ହୁଁ
ଚାଷ ନ କହୁଛନ୍ତି ଚାଷ ନକରିକି ଆମେ କେମିତି ଭଲରେ ଚଳିବୁ ଚାଷ ନ କଲେ କେମିତି ଭଲରେ ଚଳିବେ?
ଆଉ ଗାଁ ଆଡେ କେବେ ଆସିବେ?
ଗାଁଡେ ଏ ଆମେ ପନ୍ଦର ଦିନ ସାତ ଦିନ ଥରେ ଯାଉଛୁ।
ହୁଁ ଆସିଲେ ଦେଖ ଦେଖା କରିବେ କେତେବେଳେ ଆଉ।
ହାଲୋ ଆଉ ତମେ ଏବେ ଘରେ ଅଛ ନାଇଁ।
ହଁ, ମୁଁ ଦୋକାନରେ ଅଛି ଆଉ ବଇଚି।
ଆଉ ଚାକିରି ଫାକିରି?
ନା, ଚାକିରି ଫାକିର ନାଇଁ ଏଇ ବି ବେପାର ଟା ଚଲେଇଛି ବାପାଙ୍କ ଦୋକାନ ଆଉ।
ଖୋଜା ଖୋଜି କଣ କରୁଛ ନା ନାଇଁ?
ଉୁଁ, ହଁ ସେମିତି ଖୋଜାଖୋଜି ଚାଲିଛି ଆଉ।
ହୁଁ, ହୁଁ ଆଉ ଠାକୁର ରଜରେ କେମିତି କଣ ବୁଲାବୁଲି ହେଲା କୁଆଡେ ଗଲ?
ରଜରେ, ସେମିତି ଏତେ ବି ଯାହା ବନ୍ଧୁବାନ୍ଧବରେ କିଛି ବୁଲାବୁଲି ହେଇଛି ଆଉ, ବେଶି କୁଆଡ଼େ ନାହିଁ ବୁଲାବୁଲି ହେଇ
ହୁଁ ହୁଁ, ଘରେ ତ ଦୋକାନ କରିଛ, ଆଉ ଦୋକାନରେ ସବୁବେଳ ପାଇଁ ବସି
ହଁ ଅ ହଁ।
ହମ୍ କର୍ମ ନ କଲେ ଆଉ କିଏ ଖାଇବା ପାଇଁ ଦବ? କର୍ମ ହିଁ ଜୀବନ ଆଉ।
ହଁ।
ଆଉ ତମ ସାଙ୍ଗସାଥି ସବୁ?
ହଁ ସବୁ ଅଛନ୍ତି ଜଣେ ଦୋକାନରୁ ଗଲା, ଆଉ ଜଣେ ଅ ଅଛି ଘରେ, ଆଉ ଜଣେ ଯାଇଛି ଏମତି ଏ ଚା ଏଇ କାମ ଫାମ କରୁଛି ଚଣ୍ଡି ଚଣ୍ଡି ଖୋଲ ମୋ ମାର୍କେଟ ରୁ ଦଶ କିଲୋମିଟର ଚଣ୍ଡି ଖୋଲ।
ଉଁ, ହୁଁ।
କରିଛୁ।
ତମେ ଆଉ ଚାକିରି ଫାକିରି ଆଉ କଲନିି କରିକି କଲନି ପରୀକ୍ଷା ଫରୀକ୍ଷା ଦେଲନି?
ନାଇଁ ଦେଇନି ସେମିତି ସେ ବାହାରିଥିଲା, ଏବେ ଓମଗାର ର ଗୃହ ରଖି ଯୋଉ ବାହାରି ଥିଲା।
ଆଜ୍ଞା, ହୁଁ ଉଁ।
ଯେ କାଇ ହେଇଛି କଣ ନା ଆସିନାହିଁ ଆଉ ଏଇ ଓ ଆରାଇ ଏ ଅମିନ ଏଇଗୁଡା ସବୁ ପରୀକ୍ଷାରେ ଦଉଥିଲୁ ଆଉ ଆଉ କିଛି ବାହାରି ନାହିଁ। ଏଇ ଆଉ
ପରୀକ୍ଷା ଦଉଥି ଆ ଯଦି କୋଉଠୁ ବାଜିଗଲା।
ହଁ।
ହଁ ବୟସ ପଳେଇଲା ପରେ ଆଉ ଦେଲେ ଲାଭ ନାହିଁ କିଛି
ହୁଁ ହୁଁ।
ହୁଁ ହୁଁ। ଆଉ ଘରେ ଖାୟା ପିଆ ଆଜି କଣ ହେଇଚି?
ଘରେ ଆଜି ହେଇଥିଲା ବିରି ଡାଲି
ଆଜ୍ଞା।
ଆଉ ସଜନା ଛୁଇଁ ଆଳୁ ଭଜା।
ଆ ପୁରା ଦେଶୀ ଖାଦ୍ୟ ଖାଉଚନ୍ତି ଆପ
ହେଁ ହେଁ ଆଉ ଉଁ ଆଳୁ ବିଲାତି ଦଳା ଆଉ।
ଏ ଆ ପୁରା ଦେଶୀ ଖାଦ୍ୟ ଆଉ ତତଲା ନା
ହଁ ନାଇଁ ଥଣ୍ଡା ପା ହେଇଚି ମତେ ମୁଁ ଟିକେ ପଖାଳ ଖାଇଲିନି ଗରମ ହିଁ ଖାଇଲି।
ହୁଁ ହୁଁ ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସବୁ ଭଲ ଠିକ୍ ଠାକ୍ ଅଛନ୍ତି ଆପଣଙ୍କ ଘରେ?
ହଁ ସବୁ ଭଲ ଅଛନ୍ତି ଆଉ ଫୋନ କରିଥିଲି କହିଲେ ଭଲ ଅଛନ୍ତି ସବୁ।
ହୁଁ।
ଆଉ କଣ କୁହ?
ଏଇ ଆଉ ଯୋଉ କଣ କହିଲେ, ଆପଣ ସେପଟେ ଯୋଉ ଓ ଜମି ପାଇଁ ଯୋଉ ହେଇଥିଲା କଣ କହିଲ ଅଁ ସେ ଏପଟେ ଜମି ବା ଥିଲା ହେଟା କମ୍ପ୍ଲିଟ୍ ହେଲାଣି ମାନେ କିଣା କିିଣି ଏମିତି କଣ ବିଷୟରେ ନ ଥିଲା?
ନାଇଁ କିଣାକିଣି ହେଇନି ସେଠି ଟିକେ ପ ବିସ୍ପୁଟ ଅଛି।
ହଁ।
ବୁଝିପାରିଲେ ଆ ସେଠି ସେ ଯୋଉ ଜମିଟା ବିକିବେ ବୋଲି କହୁଥିଲେ ସେ ସିଏ ସେଥିରେ ପାଞ୍ଚ ଜଣଙ୍କର ଇଏ ରହିଚି। ମାନେ ନାଁ ଅଛି ସେ ପାଞ୍ଚ ଜଣଙ୍କ ନାଁ ନାଁ ଅଛି ଇଏ ଜଣିଏ ଲୋକ କହିଲେ ବିକିବାକୁ କେମିତି ହବ ସେ ପାଞ୍ଚ ଜଣ ପୁଣି ସହମତ ଦବା ଦରକାରାନ ନା ନାଇଁ।
ହୁଁ।
ଏମିତିରେ ବି ଆସି ହେଲାଣି ଗୋଟିଏ ମାଣେ ଚବିଶି ଗୁଣ୍ଠୁ ହେଲାଣି ଗୋଟିଏ ମାଣେ ହେଲାଣି। ଏ ସମ ସମସ୍ତ ଙ୍କର ପହିଲା ବେଳକୁ ପାଞ୍ଚ ଜଣଙ୍କ ହେଲା ବେଳକୁ ପାଞ୍ଚ ଗୁଣ ଲେଖା ଭାଗ ପଡୁ ତାଙ୍କର ସବୁ। ଆଉ ଆମେ କ ଏକ ଜଣିଏ ବିକିଥିଲେ କେମିତି ଜଣିଏ ପାଞ୍ଚ ଗୁଣି ବିକିଲେ କଣ ସେ ପୁଣି ତା କୋଉଠୁ କଣରୁ ଅଛି କି ମଝରୁ ଅଛି ଯାହା ନାଁ ଯେମିତି ବଡ ପୁଅ ସାନ ପୁଅ ସେମିତି ଭାଗ ହେଲେ ଯାଇ ଜଣା ପଡିବ ନା ଆଉ ସିଏ ଏକାଠି କହୁଚି ବିକିଦବ କେମିତି ହବ? ସେମିତି କିଣିଲେ ଅସୁବିଧାରେ ପଡିବାନା ଅସୁବିଧାରେ ପଡିବା କଥା।
ହୁଁ।
ଆମ ଘରେ ବି ମନା କଲେ କହିଲେ ସେମିତି ହେଲେ ଜମି ଜମା କିଣନି।
ଉଁ ହୁଁ।
ବୁଝିଲେ। ନାଇଁ ନାଇଁ ଖିଆ ପିଆ ଆମର ହଉ ହଉ ଯାହା ବିହେଲେ ଦିଟା ସାଢ ଦିଟା ହେଇଯିବ।
ଓହୋଃ ହଁ ହଁ।
ହୁଁ।
ଆଜି କଣ ଖାଇବେ କଣ ଆଜି?
ଆମର ତ ପଖାଳ ଭାଇ ଆଉ। ପଖାଳ ବିନା ଆମର ଆମର ଦୁନିଆ ଅଧା। ପଖାଳ ଟିକେ ବଡ଼ିଚୁରା ଟିକେ ଶାଗ ଭଜା ଆଉ ଟିକେ ଆଳୁ ବାଇଗଣ ଭର୍ତ୍ତା ଏଇ ସବୁ ଖାଦ୍ୟ ଆଉ ଆଜ୍ଞା। ଆପଣ ପଖାଳ ଖାଆନ୍ତି ନା?
ହଁ ହଁ ନିଶ୍ଚିତ ପଖାଳ ଖାଏ ନା।
ହୁଁ।
କିନ୍ତୁ ଏବେ ଟିକେ ଦେହ ଭଲ ନାହିଁ ବୋଲି ମୁଁ ଖାଇନି । ଭଲ ହେଇଗଲେ ଦି ଦିନ ପରେ ଖାଇବି ନିଶ୍ଚିନ୍ତ। ଆଉ ପନିପରିବା କଣ ଲାଗେ ଆପଣଙ୍କ ଆଡେ?
ପନିପରିବା ଆମ ଆଡ଼େ ନାଇଁ ଆମ ଆଡ଼େ ଏବେ କିଛି ହେଇନି। କିନ୍ତୁ ଆମର କଲ କରିଥିଲି ପଚାରୁଥିଲି ଆମ ଘର ପାଖରେ ଦାଦା ହେରିକା ଅଛନ୍ତି ସେ କରିଥିଲେ। ଆମେ ତ ବାହାରେ ରହିଲୁ ଆମେ ଆଉ ଚାଷ ବାସ କରନୁ। ଆଉ ବାପା ଯଦି । ରହୁଛନ୍ତି ବ୍ୟସ୍ତରେ। ସେ କରି ପାରୁନାହାନ୍ତି। ଆଉ ଜେଜେ ତ ବୁଢା ହେଇଗଲେଣି ନା ସେ ଆଉ ଚାଷ ଏତେ କରି ପାରୁନାହାନ୍ତି। ଆଉ ଏଇ ଫୋନ କରିଥିଲେ ଦାଦା ହେରିକା କଖାରୁ ଲାଗିଛି ଏବେ। କଖାରୁ ଆଉ ଆମର ଉ ରହିଲା ବାଇଗଣ, ବିଲାତି। କଦଳୀ ଗଛ ପକେଇ ଥିଲେ ବର୍ଷ ଶହେଟା ଖଣ୍ଡେ। ବୁଝିଲେ କଦଳୀ ଯାହାବି ହେଲେ ବାହାରିବ। ଥିଲା ପଚାଶ ଟା ଷାଠିଏ ଟା ଖଣ୍ଡେ କଦଳୀ ବାହାରି ଥିଲା। ସବୁ ମାନେ ଯୋଉ କାକୁଆ ବତଳ।
ଆଜ୍ଞା।
ଗୋଟା କାନ୍ଧି ମିନିମମ ଚାରିଶହ- ପାଞ୍ଚଶହ ଟଙ୍କା ବିକିଲେ ବୁଝିଲେ?
ଆଜ୍ଞା।
ହୁଁ। କଦଳୀ ପକେଇଥିଲେ ପୁରା ଗୋଟେ ବିଲ ଟୋଟାଲି ପୁରା ଫୁଲ ପକେଇ ଦେଇଥିଲେ। ଦି ପଇସା ପାଇଗଲେ। ପୁଣି କଦଳୀ ଗଛ ରହିଲା, ପୁଣି ତା ଦେହରୁ ଆହୁରି କଦଳୀ ବାହାରି ଗଛ ବାହାରିଲା। ଏମିତି ଚାଲିବ ଏଇନା ଆଉ।
ହୁଁ ହୁଁ।
ହୁଁ କଦଳୀ-କଦଳୀ ଏଇନା ହାଟରେ ବହୁତ ରେଟ୍ ରହୁନି କି।
ଆଜ୍ଞା ଆଜ୍ଞା। ହଁ ହଁ, ମୁଁ ଯାଇଥିଲି ସେଦିନ ହଟୋକୁ ସେଟି ବହୁତ ରେଟ୍ ହଉଚି।
ଗୋଟେ ଦଶ ଟଙ୍କାରୁ ଗୋଟା କମ ନାହିଁ।
ହଁ।
ଉଁ। ଆଉ ଚାଷ ଆପଣଙ୍କ ଆଡ଼େ ଚାଷ କଣ ହେଇଛି?
ଚାଷ ଆମର ସେ ଲଗେଇଛି ପୋଇ ଟିକେ ଲଗେଇଛି। ଟେକେ ଭୃ ଭେଣ୍ଡି ଲଗେଇଛି।
ହୁଁ।
ଆଉ ଉ କଣ ସେଟା କହିଲେ ପୋଟଳ ଲଗେଇଛି ସବୁ ଲେଟେ ଟିକେ ହବ। ଏବେ ଆମର ଟିକେ ପଛୁଆ ଲଗେଇଛୁ ତ ଆଉ ଟିକେ ଲେଟ ରେ ହବ।
ମୁଁ କହୁଥିଲି ସଜନା ଶାଗ ଗଛ ଅଛି ନା ଆପଣଙ୍କ ନା ନାଇଁ?
ଉଁ ହୁଁ ଅଛି ଅଛି।
କେଇଟା ଖଣ୍ଡେ ଅଛି?
ଉଁ ଅଛି ତିନି ଚାରିଟା ଗଛ ଅଛି ଆମ ଘର ପାଖ।
ସେଇ ସେ ଛୁଇଁ ଫଳୁଛି ନା ନାଇଁ?
ହଁ ଆଁ ସେଇଠୁ ଛୁଇଁ ଫଳିଛି। ଏଇଟା ଟିକେ ପଛୁଆ ଫଳିଛି ପଛୁଆ।
ଓହୋ। ଛୁଇଁରା ଛୁ ଛୋଟ ଛୁଇଁ ହେଇଥିବ କଷି ଛୁଇଁ ଖାଇଛନି ନା କେବେ।? ପତଳା ପତଳା ଛୁଇଁ ତେଲ ତେଲରେ ଭାଜିିକି ସେ ଭଲ ଲାଗେ ନା?
ହଁ ହଁ।
ମୁଁ ତ ବଡ ହେଲା ପରେ ଏଇ ଯୋଉ ଆମର ସୋରିଷ ବାଟଣ ଦେଇ ଦେଇ କରନ୍ତି ଯୋଉଟା ରାଗ ରାଗ କରନ୍ତି ଭଲ ଲାଗେ।
ହୁଁ ହୁଁ। କିନ୍ତୁ ସେଟା ହଁ ସେଟା ଟିକେ ଭଲ ଲାଗେ ଟିକେ ପଖାଳ ପଖାଳକୁ ଟିକେ ଭଲ ଲାଗେ। ହୁଁ।
ହଁ ସେମିତି ଖାଇକି ପିଇକି ଚଳିଗଲେ ଭାଇ ଚଳିଗଲା ଆଉ। ହୁଁ ଆମେ ତ ଓଡିଆ ଲୋକ ଓଡିଆ ଖାଦ୍ୟ ନ ଖାଇକି ଯଦି ବାହାର ଖାଦ୍ୟ ସବୁବେଳେ ଖାଇବ। ଦେହ ଖରାପ ନଥିଲେ ଖରାପ ହବ ବୁଝିଲେ ହୁଁ। ଓ ବାହାର ଜିନିଷ ଜମା ଖାଇବେନି। ଏ ଯେମତିକି ଫାଷ୍ଟ ଫୁଡ଼ୁ ଏଇ ଯେ ଫାଷ୍ଟ ଫୁଡ଼ୁରେ ଯେମିତି ଚିକେନ ହଁ ଯେ ଏଇ ଚିକେନ ପକୋଡା ଏ ମାଛ ଭଜା। ଚୁଙ୍ଗୁଡି ଏଇଗୁଡା ଖାଇଲେ ଦେହ ରୋଗକୁ ଡାକିବା କଥା। ଖାଇବେ ମନା କରୁନି ଘରକୁ ଆଣିକି ନିଜେ ରୋଷେଇ କରି ଖାଇବେ ସେଚଳିବ। ଏ ତେଲ ତ ମୁଖ୍ୟ ହେଲା ଏଇ ଯୋଉ ତେଲ ତ ପୁରା ଛାଡ। ତାକୁ ଖାଇକିରି ଆହୁରି ଦେହ ଖରାପ କରିବା କଥା। ବୁଝିଲେ ହଁ। ଏ ଦେଖିକି ଚଳିବେ ଆଉ।
ହୁଁ।
ଆଉ ନଈ ରେ ମାଛ ପାଛ ଧରା ହଉନି ତମର ଆଉ ନା ନାଇଁ?
ହଁ ନଈରେ ଏବେ ଟିକେ ବର୍ଷା ଦିନ କାଲି ଗୋଟେ ସାଙ୍ଗ ଟେ ଯାଇଥିଲା ଧରିଥିଲା ବହୁତ ମାଛ ଧରିଥିଲା।
ତମେପା ଯାଇଥିଲ ତମେ ଯାଇଥିଲ ନା ଜାଇନଥିଲ?
ନାଇଁ ମୁଁ ଯାଇନି ଦୋକାନରେ ଥିଲି ଆଉଁ।
ଓହ ସେ ଦିଅନ୍ତି ମାଛ ତମକୁ ନା ନାଇଁ?
ହଁ ହଁ ଦିଅନ୍ତି ମ ମାଗିଲ ଦିଅନ୍ତି।
ଓହୋ ଭଲ।
ହଁ ମାଛ ଟିକେ ଆଣିଥିଲା ଭଲ ମାଛ ଯେ ନଈ ମାଛ ଟିକେ ଭଲ ଲାଗିଲା।
ହଉ ଭାଇ ଭା ମତେ ଟିକେ ଭୋକ କଲାଣି ବୁଝିଲେ ନା। ମୁଁ ଆଜି ଖାଇବି ବୁଝିଲେ ଆପଣ ରଖନ୍ତୁ ଆଉ।
ହୁଁ।
ଜୟ ଜଗନା
ଜୟ ଜଗନ୍ନାଥ।